କଣ କରୁଚନ୍ତି ମୁଁ ପାପୁ କହୁଥିଲି ପାପୁ। ଉଁ କଁ କହିଲେ? ହଁ ଶୁଭୁନି ହାଲୋ ହାଲୋ ଶୁଭିଲା ଶୁଭିଲା ହାଲୋ। ହାଲୋ ଶୁଭିଲା ତ?
ହଁ।
ହଁ ହଁ ଯୋଉ ନା କଣ ଆପଣଙ୍କର?
ସ୍ୱାଗତ ରଞ୍ଜନ ବେହେରା।
ପୁରା ନା ମନେ ନାହିଁ ନିକ୍ ନେମ୍ କହିବେ।
ବାଦଲ୍।
ଆଉ ଯୋଉ ଆପଣଙ୍କ ଚେହେରା କେମତି ମୋଟା ନା ପତଳା।
ଆଁ
ହାଲୋ
ଆଉ ପୁରା ମାନେ ଠିକଠାକ ଆଭରେଜ୍।
ଆପଣଙ୍କ ଭଳିଆ ଥୋଡି ଆମେ ଏମିତି ହବୁ। ହବ ତ ପଠେଇବୁ।
ସିଏ କଥା ନ ହଉ, ଯୋଉ ଯେମି ଜିମ୍ ଯାଆନ
ହୁଁ ଯାଏ।
ଭଲ
ହୁଁ। ବଡି ଫଡି ପୁରା ବନେଇ, ଆଉ ନା ପନ୍ଦର ପ୍ୟାକ୍ ଅଛି।
ଆଉ ଶିକ୍ସ ପ୍ୟାକ ଆଇଲାଣି?
ମୁଳୁରୁ ବାହାରିନି ସିକ୍ସ ପ୍ୟାକ୍ ଆସିବ।
ଓ ଓହୋ ତାହେଲେ କଣ ପାଇଁ ଯାଉଛନ୍ତି ଜିମ୍?
ବୁଲିବାକୁ।
ହେସ୍ ଲାଭ ନାହିଁ, କଣ କିଛି ଲାଭ ନାହିଁ ଜିମ୍ ଯିବେ ସିକ୍ସ ପ୍ୟାକ୍ ଫିକ୍ସ ପ୍ୟାକ୍ସ ବାହାର ପରିିବା କେତେ ଆଉଡା ବଡି ଇଷ୍ଟା ଫିଷ୍ଟା ଚଲାନ୍ତି?
ସବୁ ଚଲାବେ ଇଂଷ୍ଟା ତାପରେ ବି ଅଲଗା ଅଲଗା ଜିନ୍ସ୍
ଓ ଆଉ ପୋଷ୍ଟ ଫୋଷ୍ଟ କରନ୍ତି ତମ ଫଟୋ ଫଟୋ?
ହୁଁ ଦେଖିଲେ ଜାଣିବେ।
ଉ ହୁଁ ହଉ ଦେଖିବା କେବେ ଆଉ।
କେବେ ମାନେ ରାଇଟ୍ ନ ଜାଣିକିନି ଦେଖିଦେବେ, କେମତି ଜାଣିଲେ।
ଜାଣିଛି ଆଉ, ପାଇଥିଲି ଗୋଟେ ସାଙ୍ଗ ସାଙ୍ଗ ଠାରୁ। ସାଙ୍ଗ ଠାରୁ ପାଇଥିଲି।
କୋଉ ସାଙ୍ଗ ନା?
ଅଛି ଗୋଟେ ସାଙ୍ଗଟେ।
କିଏ ସେ ସାଙ୍ଗ?
ସାଙ୍ଗଟେ ଅଛି ଆଉ।
ଆଚ୍ଛା।
ହଁ ଓ ଆପଣ ଜିମରେ ମାନେ କଣ ପୁରା ଜୋରରେ ଇଏ କରନ୍ତି ନା ନା ପୁରା ଏମିତି ହି ନର୍ମାଲ ଖାଲି ଗୋଟେ ମଜା ପାଇଁ ଯାଆନ୍ତି
ଜିମ୍ ପୁରା ଜୋରଶୋର କରାଯାଏ ଆମର।
କୋଉ ମାନେ ସକାଳୁଆ, ସକାଳୁ ଯାଆନ୍ତି ସଂଧ୍ୟା ବେଳିଆ। ଆଉ କଣ ଡାଇଟି କେମିତି କଣ ଖାଇବା ପିଆ କଣ?
କିଛି ନାହିଁ ସବୁ ଖାଇବ।
ସବୁ ଖାଉଛ।
ହୁଁ ସେମିତି ସେମିତି।
ସବୁ ଖାଉଛ।
ସବୁ
ଆରେ ଆରେ କଣ ଅଣ୍ଡା ଫଣ୍ଡା ଚିକେନ ଫିକେନ ସବୁ
ଆଉ କଣ ଖାଉଛି ଶୁୁଣନ୍ତୁ ଫାଷ୍ଟ ଖାଉଛି ଚିକେନ ଚିଲି ତାପରେ ପ୍ରନ ଚିଲି ତାପରେ ଚିକେନ ପକୋଡା ତାପରେ ଚିକେନ ତନ୍ଦୁରୀ ଲଲିପପ୍।
ସବୁ ଖାଇଦଉଛ ନା କଣ?
ଲଲିପପ୍ ମସଲା ଚିକେନ୍ ଲେଗ୍ ପିସ୍ ଚିକେନ୍ ମଞ୍ଚୁରିଆନ୍।
କୋଉଠୁ ଗୋଟେ ପଢୁଛ କଣ ପାଇଁ?
ମଞ୍ଚୁରିୟାନ୍ ତାପରେ ଏଗ୍ ଚାଉମିନ ତାପରେ
ହେଇଗଲେ ଏଟା
ତାପରେ ତାପରେ ଆମେ ଖାଉ ଚିକେନ କବାବ୍ ତାପରେ ଚିକେନ। ହରିଆଲି। କବାବ୍ ତାପରେ ଚିକେନ ମଲାୟି କବାବ୍ ଆମେ ଏଇଟା ସବୁ ରାଉରକେଲା ଯାଇଥିଲୁ ଗୋଟେ ଆମ୍ବାଗନ ଜାଗା ଥିଲା ତାର ମେନୁ ଟା ଦେଖି ଆପଣଙ୍କୁ କହୁଛି।
ଓ ତାହେଲେ ଏତେ ସେଠି ବହୁତ ଭଲ ଥାଏ।
ହୁଁ ଆପଣ ବୋଧେ ଯାଇଥିଲେ ନା କାହା ସାଙ୍ଗେ ଗୋଟେ
ନାଇଁ ମୁଁ ଯାଇନଥିଲି ନା ନା ନା। କିଚେନ୍।
ଓ ଗାଣ୍ଡି ପୋଡିଲା।
ମମ୍ସ କିଚେନ।
ନାଇଁ।
ଆଉ। ଣ ହଁ ହଁ।
ଏଇ ଆରସିବି ର ଗଞ୍ଜି ଟା ଗୋଟେ କିଣିବା। ହ ଭାବୁଛି। ଭଲ କଷ୍ଟଲି। କେ ବି ବ
ହଁ ଗଣନୁ। ହଁ କେତେ ମାନେ ଅରିଜିନାଲ?
ଓରିଜିନଲ ନ ଫାଷ୍ଟ କପି। ଦେଖିବାକୁ ପଡିବ। ପା ଦେଖିଲେ ଜଣା ପଡିବ ଉୁଁ ପଡି ଯାଉଥିବ ଆ ମନ୍ତ୍ରରେ ପଡି ଯାଉଛି ଆପଣଙ୍କର?
କୋଉ ଭଳିଆ ଡ୍ରେସ ପିନ୍ଧିବାକୁ ଭଲ ଲାଗେ?
ପ ପା ତିନି ହଜ ଟନ୍ତିିଉ
ହୁଁ ହ ଡ୍ରେସ୍ କୋଉ ଭଳିଆ ପିନ୍ଧିବା କୁ ଭଲ ଲାଗେ? ଉ ହୁଁ ଫର୍ମାଲ।
ହୁଁ।
ହ ଭଲ ହ ଆଉ ଜିନ୍ସ ଫିନ୍ସ ପିନ୍ଧନ୍ତିନି ନାଇଁ କଣ?
ନା।
କେବେ ଧୋତି ପିନ୍ଧିଛନ୍ତି ଧୋ
ହଁ ଧୋତି ପିନ୍ଧୁ
ଲୁଙ୍ଗି ଲୁଙ୍ଗି
ହୁଁ ଘରେ ପିନ୍ଧିଲେ ଅଲଗା ଲାଗେ।
ଓ ହ ବଢିଆ
ଏଇଟା ଗୋଟେ ଆଣିବା ତିନି ହଜାର ଟଙ୍କା ପଡିବ।
ହୁଁ ହଁ।
ହଁ ନା ନା କଣ ଆଣିବା ଆଉ?
ହଁ ଆଣ ତିନି ହ
ନା ତମଠୁ କଣ ପଇସା ନାହିଁ ତମ ଆମେ ଚାଳ ଘରେ ରହୁଛୁ ନା ତମେ ରହୁଛ।
ଏସ୍ ଆମର ଚାଳ ଘର ତମର କୋଠା ଘର ମୁଁ ଜାଣିଛି।
କୋଠା ଘର ଆମର ନାହିଁ। ଆମେ ଭଡାରେ ରହୁଛୁ।
କାଳେ ଆମର ପୁରା ଚାଳ ଘର ଜାଣିଛୁ ନା ଆ
ଆମେ ତ ଭଡା ଦଉଛୁ ପଇସା ଅନ୍ୟକୁ ପଇସା ଦେଇକି ରହୁଛୁ। କଣ କରିବୁ?
ଆମର ପୁଣି ଖ ଏ ଯୋଉ ଖରା ଦିନେ ପୁରା ଏମିତି ଛୋଟିଆ ଛୋଟିଆ ଲାଇଟ ରଶ୍ମି ପଡୁଥିବ ହୁଁ। ପଢୁଛନ୍ତି ପୁରା ଏ ଆସିବନି ପୁରା ଏମତି ଦେଖିଛ ନା ଗୋଟେ ସାଇଟରେ ଧର ଟି ଫାଙ୍କାଥିବ ଖରାଟା ପଡୁଥିବ ଗୋଟେ ପୁରା ସି-ଇ-ଇ-ଇ କିନା ଆସିଥିବ ଗୋଟେ ଗୋଟେ ଲାଇନ ରେ ଗୋଟେ-ଏ-ଏ-ଏ ଲାଇଟ ସେମତି
ଆଉ ଯୋଉ-ଉ-ଉ-ଉ ହେ କଣ ଯିମି ଆଜି ଯାଇକି
ନା ସେ ଜିମ ବନ୍ଦ।
ହଁ ହଁ ତୁ ସକାଳୁ ଯାଉଛୁ ନା ସନ୍ଧ୍ୟାବେଳେ।
ସନ୍ଧ୍ୟା ବେଳେ।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
ମୋର ଗୋଟେ ସୁ ଗୋଟେ ଆଣୁନାହାନ୍ତି ଆପଣ। ମୁଁ ରେଫର କରିବି ଚାରି ହଜାର ଦୁଇଶ ଟଙ୍କା ପଡିବ।
ରେଫର ତ ମୁଁ ବି କରିପାରିବି ଯେ ନିଜକୁ ହେଲେ କିଣି ପାରିବିନି।
ହ ତାହେଲେ ନାଇକି ରୁ ଆଣନ୍ତୁ ବଢିଆ ଆପଣଙ୍କ ସାଇଜ ବି ଅଛି ଦଶ ନମ୍ବର ସାଇଜ ଆଉ ଆପଣଙ୍କ ସେଟା ପଡିଯିବ ଆଠ ହଜାର ଦୁଇଶହ ପ ପଞ୍ଚାନବେ ଟଙ୍କା କିନ୍ତୁ ଡିସକାଉଣ୍ଟ ଦେଇକି ସାତ ହଜାର ଛଅଶହ ପଡିଜିବ। ଆଛା ଆହୁରି ବି ଯଦି ଆପଣ ଆହୁରି ଛଅଶହ ବାଇଶ ଟଙ୍କାଅଫ ଵି ହେଇପାରିବ।
ନା ନା ସେମିତି କିଛି ସେ ସବୁ ମୁଣ୍ଡରେ ପୁରେଆ ଭୁଲ ସେ ସବୁ
ଆପଣ ଯଦି କହିବେ ଇ ଏମ ଆଇ ବି ହେଇପାରିବ କିଛି ଅସୁବିଧା ନାହିଁ।
ନାଇଁ ଇ ଏମ ଆଇ ରେ ଆଜିିକାଲି କିଛି ଭରସା ନାଇଁ ମୋ ଉପରେ ଯଦି ସେଇ ଛୋଟିଆ ଇ ଏମ ଆଇ ପାଇଁ ପୁରା ବଡ ଲୋନ୍ ବସେଇଦେବେ।
ନା ଆଉ । ହଁ କଲେଜ ରେ ପାଠ ପଢା ହୁଏ ।
ହୁଁ ହୁଁ। । ହଲୋ।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
ହ୍ୟାଲୋ।
ହଁ ଟିକେ ରୁହନ୍ତୁ ଟି ।
ହଁ ଜିମ୍ ପୁରା ସକାଳୁଆ ଗଲେ ଭଲ। ଆପଣ ଚାରିଟା ବଳିଆ କାଇଁ ଯାଆନ୍ତି?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
ଆପଣ ସକାଳୁ ଯାଉନାହାନ୍ତି ସକ କହିଆକୁ ଗଲେ ଭଲ ଆଉ।
ହଁ ପଞ୍ଜି ଭାଇ।
ହଁ ସକାଳ ହେଲେ ଟିକେ ମୁଁ ଯାଇପାରନ୍ତି କି କଣ?
କେମିତି ଆପଣ ଯିବେ ଆପଣ କୋଉଠି ଘର? ମୁଁ କୋଉଠି ଅଛି ଆପଣ କେମିତି ଯିବେ ଆସି?
ଆମେ ଭିଡିଓ କଲ କରିବେ ସକାଳେ ଆପଣ ବି ଜିମ୍ କରିବେ ମୁଁ ବି କରିବି।
ଆରେ ସେମିତି କିଛି ନୁହଁ। ପୁଷପ ମାରନ୍ତି ନା ପୁଷପ।
ପୁଶବ୍ କାହାକୁ କୁହାଯାଏ? କେମତି ମାରନ୍ତି?
ଏଇ ଯୋଉ ଗୋଡରେ ଇଏ କେମିତି ମାରନ୍ତି ପୁରା ନୁହନ୍ତି ପୁଣି ଇଏ କର ମାନେ ଗୋଡ ଲଗାନ୍ତି ଆଉ ହାତ
ଆଛା ଗୋଡ଼ ହାଥ ଲଗେଇ
ଦଣ୍ଡ ମାରିଲା ଭଳିଆ ଦଣ୍ଡ।
ଦଣ୍ଡ ତ ପୁରା ନଇଁ ନୂଆଁକି ମାରନ୍ତି।
ହୁଁ ସେଇ ଟାଇପ ର ଟିକେ ଅଲଗା ଆଉ କେତେଟା ଖଣ୍ଡେ ମାରନ୍ତି?
ମିନିୟମ କୋଡ଼ିଏ ପଚିଶ
ଏତେ ମାରିଛ ଅତ୍ୟନ୍ତ ହେଭି ବଡି ଥିବ।
ଆଉ ବଡି ମାନେ ପଡ଼ି ଚୂଡା ହେଇଯାଉଛି ଏଠି ଆଉ। ହଉ। ହଁ।
ଆ ସଇଲା ଆପଣ ତାହେଲେ ଇନଷ୍ଟା ପୁରା ଭାଇରାଲ ତ ଥିବେ।
ହୁଁ ଝିଅ ମାନେ ମୋର ଗୋଟେ ସାଙ୍ଗଟେ ଅଛି ତା ନାଁ ଅଛି ହରମୋନ ରଣା। ଆଉ ପାଗଳା ମାନେ ଝିଅ ଖାଲି ଅନେଇ ଥିବେ ମାନେ ସେଗୁରା ସବୁ ପାଗେଳା ସବୁ। ସେ କାଲି ଏମିତି ଯା ବୁଲି ଦେଇକି ଅନେଇ ଦବ ପୁରା ପାଗେଳା।
ମଁ ଝିଅ ନାଇଁ ଝିଅ କହୁଛି ତାର ବଡି ଭଲ।
ବଡି ଭଲ ନୁହଁ ମୋଟୁ ଟା ଟିକେ ଆଉ।
ଆଉ ତାହେଲେ ଏମିତି କେମିତି? ଆଉ ପା ପାଣି ଫାଣି ବେଶୀ ପିଅନ୍ତି କି ନାଇଁ?
ହୁଁ ସିଏ ପାଣି ପିଇି ମୂର୍ତ୍ତି ଦେ ଖାଲି ପାଣି ପିଇବ।
ଓ ଆଉ କୁଆଡେ ବୁଲା ବୁଲି।
ହୁଁ ଯିବାବ। ଡିସେମ୍ବର ରେ ଯିବା ହବ ଆଇଦର୍ ସିକିମ୍ ନହ।
ବଢିଆ। ତର ସବୁ ବହୁତ ଦୂରିଆ ଜାଗା ପ୍ଲାନିଂ ଏକ ନା।
ଜୀବନୀ ଦୁଇ ବର୍ଷ ଜୀନ ଏ ଏକା ଯିବିବା ଥରା କରି ଯିବ ସରିଲା।
ହଁ ସେମିତି ବି ଭଲ ଏକାଥରେ ପଇସା ରଖିବ ସୋ ଇଏ କରିକି। ଭିବ ପୁରା ବୁଲିକି ଅଛି। ମସ୍ତ।
ହୁଁ ହେଇଗଲା ଦଶ ମିନିଟ୍ ଆଛା ଆଛା।
ଆଉ ପାଠପଢା କେମିତି ଚାଲିଛି?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
ମତେ ଜଣେ କହୁଥିଲେ ଗୋଟେ। ହ ଝିଅ ଛୁଆ ଟା। କହୁଥିଲେ ମତେ କି ପାଠ ପଢା କଥା।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
କଣ ସବୁ କଥା ହେଇଛ ସେଇ କଥା କହୁଥିଲେ। ଜଣେ କହୁଥିଲେ ପ୍ରିୟଙ୍କା ବୋଲି ଯିଅଟେ।
ଆଛା ଆଚ୍ଛା। ପ୍ରିୟଙ୍କା ବୋଲି ଝିଅ ଟେ ନା କଣ କହୁଥିଲେ ଆପଣଙ୍କୁ?
। କହୁଥିଲା ଏମତି ଟିକେ କଥା ହେଇଥିଲେ।
ଆଛା ହଁ କଥା ତ ହଁ ସେ କଥା ହେଇଥିଲା। କଣ କଥା ଆମକୁ କହୁନାହାନ୍ତି ଆପଣ?
ଏମିତି ହ ଏଟା ସେଟା ଏସି ଏମତି ଆଉ।
ଏଟା ସେଇଟା ଏଇଟା ସେଇଟା ମାନେ କଣ ସେ କଣ କଣ କ ସେଇଟା ବି ଆମକୁ ଜାଣାର ଅଛି।
ହଁ ଏ ବି ଏବେ। ତ ମୁଁ ଯାଉଛି ଟିକେ। ଗାଧେଇବି ରଖୁଛି ଆଉ।
ଓ।